ହ୍ୟାଲୋ ହଁ କଣ କରୁଛନ୍ତି?
ଏଇ ସବୁ ମୁଗରିକି ଶଖା ହେଇଛି। ତ ବର୍ଷା ଉଠେଇଲାନି ଯୋରେ ମୁଗ ହରିକା ଶୁଖ ହେଛି ସେଇଟା ତୋଳିଆ ପାଇଁ ଯାଉଥିଲି ଆଉ ତ ତମେ କଣ କରୁଥିଲ?
ହଁ ଏବେ ଆଜି ଗୋଟେ ଖରାରେ ଗୋଟେ କାମ ପାଇଁ ପଳେଇଥିଲି ତ ପଳେଇ ଆସିଥିଲି ଆଜି ବହୁତ ଜୋରରେ ଖରା ହେଇଛି। ବୋଲେ ଆଉ ଭଲ ଲାଗୁନି ମୁଣ୍ଡ ଦେହ ହାତ ବୁଲଉଛି ବୋଲେ ଟିକେ ଗଡି ପଡିଥିଲି।
ଆଛା ଆଛା। ଆ ଆ ଭାତ ଖାଇଛି। ଆ ମି ଖିଆ ପଆସାରିଲାଣି ତମର ଖିଆପିଆ ସରିଲାଣି ସବୁ?
ହଁ ଆମରା ଆଜି ଖିଆପିଆ ସରିଲାଣି।
ଖାଇଦକି ନାଇ ନା ଉଠିଲୁନି ବର୍ଷା ଦେଖିଲୁ ଉଠିଲା, ବହୁତ ଜୋର ଖରା ହଉଥିଲା ଆଜି ବର୍ଷା ଉଠେଇଛି ହବ ଏ କଣ କେଇଆଣି ଠିକ ଠିକଣା ନାହିଁ।
ହଁ ହଁ ଆମର ବୋହୁତ୍ ଜୋରେ ଖରା ହେଇ କି ମାନେ କହିବାନିଁ ଏତେ ଜୋର ଖରା ବି ଖରା ଦିନ ଖରାକୁ ବି ଟପିଗଲାଣି।
ହଁ ଏକଡେ ବି ସେମିତି ଚାଲିଛି ଜବର ଖରା ହଉଛି ବର୍ଷା ଦେଖିବା କଣ ହଉଛି ଆ ଜି, ଠାକୁର ଦୟାରୁ ବର୍ଷା ଟିକେ ହେଇଯନ୍ତା, ଆଉ ରଜ କେମିତି ତମ ଆଡେ କେମିତି ପାଳିଲ?
ରଜରେ ଆମେ ଯାଇଥିଲୁ ଗାଁକୁ ଯାଇଥିଲୁ ଆମେ ଯୋଉ ଗାଁରେ ଅଛିଇ ଘରେ ତ ଏତେ ରଜା ସେଲିବ୍ରେସନ କରୁନାହାନ୍ତି, ବୋଲେ ଆମ ଗାଁ ଆଡେ ରଜା ସେଲିବ୍ରେସନ କରୁଥିଲେ ଏ ବର୍ଷ କଣ କହିଲ ରଜ ମହୋତ୍ସବ ଗୋଟେ କରୁଥିଲେ, ବଲେ ଡାକିଥିଲେ କହିଥିଲେ ଯିବା ପାଇଁ। ଏଁ ତଥାପି ଯାଇଥିଲୁ ଯେ ଭଲ କରିଥିଲେ ବ ଟେଣ୍ଟଫେଣ୍ଟ ମାରି ଦୋଳିଫୋଳି କରିଥିଲେ। ଆ ଦୋଳି ବୋଲି ନିଶଣି ଦୋଳି ପକେଇଥିଲେ ପଟା ଦୋଳି ତାରେ ପୁଣି ଚକ୍ରି ଦଳି ଏମିତି କରିଥିଲେ ପୁଣି ତା ସାଙ୍ଗକୁ ବି ଲଗେଇଥିଲେ ଭଲ କମ୍ପିଟିସନ କରୁଥିଲେ। ଖେଳ ର ମଜା ଉଠଉଥିଲେ ନଲେ କବାଡି ଖେଳ ପୁଚି ଖେଳ, ଯୋଉ ଖେଳରେ ଆମେ ଆଗରୁ ଖେଳୁ ଆଉ ଏବେ ଖେଳା ଖୋଳି ନାହିଁ। ବନ୍ଦ ହେଇଗଲାଣି ଏ ବଲେ ସେଟା ଟିକେ ଆଉ ରେ ଖୋବେଳଳେ ଭରେ ଖୁସି ଲାଗୁଥିଲା ସୁ ସାଙ୍ଗସଥି ମେ ଆସ ଥିଲେ ସମସ୍ତଙ୍କୁ ଦେଖା ହେଲା ଆ ସବୁବେଳେ ତଉ ଦେଖାସେଖା ତ ହେଇପାରେନି ନା। ବୋଲେ କିଛି ଗୋଟେ ପର୍ବପର୍ବାଣିରେ ଆସିଲେ ଗଲେ ଦେଖାସଖା ହେଲା ଭୋଜି ବି କରୁଥିଲେ। ବୁଲାବୁଲି ହେଲା କଣ କରିବା ବୁଲାବୁଲି କରିବା ସାଙ୍ଗରେ ଚାରିଟା ବେଳକୁ ତ ସବୁଦିନ ଦି ତିନି ଦିନ ବର୍ଷା ଖରାପ କରିଦିଏ ତଥାପି ଦିନ ବେଳା ସବୁବେଳେ ବୁଲାବୁଲି କରି ଗରମ ବି ହୁଏ। ଏମିତି ଆଉ ଆଉ ତମ ଆଡେ କଣ ପିଠାପଣା କରିଥିଲ ରଜରେ?
ଆମର ରଜରେ ହେଇଥିଲା ପୋଡପିଠା ହେଇଥିଲା ସୁଜିପିଠା ଆଉ ଚାଉଳ କାକରା ହେଇଥିଲା ଚକୁଳି ପିଠା ହେଇଥିଲା ମିଠା ଚାରି ତିନି ଚାରି ପ୍ରକାର ମିଠା ଆସିଥିଲା ଆଉ ବନ୍ଧୁବାନ୍ଧବ ବି ସବୁ ଆସିଥିଲେ। ଉୁଁ। ଝିଅଝିଆଆଣିଆ ସବୁ ଡାକିଥିଲେ ମହୋତ୍ସବକୁ ସେଠିକି ବି ଯାଇଥିଲୁ। ସେଠି ବହୁତ ଖୁସି ଲାଗିଲା ଭଲ ଲାଗିଲା ଯେଉ ଛୋଟ ଛୋଟ ଛୁଆ ମାନେ ସବୁ ପ୍ରୋଗ୍ରାମ କରିୁଥିଲେ ସେଇଗୁଡା ଦେଖ କି ବହୁତ ଖୁସି ଲାଗିଲା। ଏଇ ବର୍ଷ ରଜ ଟା ଟିକେ ଅଧିକ ଖରା ହେଲା ବର୍ଷା ହେଲା ଏଠୁ ଖରା ଦି ଆଡୁ ଏଇ ଯୋଉ କାଦୁଅ ପୁଚି ପୁଚୁକୁ କି ତଥାପି କିଛି ଖରାପ ହେଇନି ରଜ ବହୁତ ଭଲ ହେଇଛି। ବହୁତ ଭଲ ରଜ ହେଇଛି ସେଠି ଦୋଳି ପଡିଥିଲା ତିନି ଚାରି ପ୍ରକାର ଦୋଳି ପଡିଥିଲା। ଆଉ ଛୋଟ ଛୋଟ ଛୁଆମାନେ ସବୁ ପ୍ରୋଗ୍ରାମ ବନେଇଥିଲେ। କିଏ ଅଭିନୟ କରୁଥିଲା କିଏ ଗୀତ ବୁଲୁଥିଲା କିଏ ନାଚୁଥିଲେ ଏମିତି ଏଇଭଳିଆ ସବୁ। ଆମର ଚାଲିଥିଲା ରଜ ସ୍ପେସିଆଲ ଚାଲିଥିଲା। ଆଉ ଦୋଳି ଦୋଳି ଖେଳିବାକୁ ସବୁ ଯାଇଥିଲୁ ଦୋଳି ଯାଇ ହେଇଥିଲ ଚକ୍ରିଦୋଳି ହେଇଥିଲା। ଚକ୍ରଦୋଳି ହେଇଥିଲା ସେଠି ହେଇଥିଲା ପଟାଦୋଳି ହେଇଥିଲା ମେସୁଣୀଦୋଳି ହେଇଥିଲା। ହେଇଥିଲା ଏମିତି ବହୁତ ପ୍ରକାର ଦୋଳି ବି ହେଇଥିଲା। ସେଇଥିରେ ଆମର ଏଞ୍ଜୟ କରିଥିଲ ଆଉ। ଆଉ ରଥଯାତ୍ରା ଆଉ କଣ ତମ ଆଡେ କଣ କେମିତି?
ଆମ ଆଡେ ତ ରଥଯାତ୍ରା ବି ହୁଏ ଯୋଉ ତ କହିଲେ ଯୋଉ ପୋଡ ଚାଉଳ କାକରା ପିଠା କରିଛନ୍ତି ବୋଲି ଚାଉଳ କାକରା ପିଠାଟା କଣ କେମିତି କଲେ?
ଚାଉଳ ପାକରେ ଚୁନା ଟାକୁ ବତୁରଇ ଦେଇକି ତାପରେ ତାକୁ ଜନ୍ତିଲୁ ଗୁଡ଼ ଦେଇକି ତାକୁ ଜନ୍ତିଲୁ ଜନ୍ତିିକିନା ତାପରେ ପୁର ତିଆରି କିମ୍ବା ଛେନା ପୁର ତମର ହଉ କିମ୍ବା ନଡିଆ ଯାହା ପୁର ଆପଣ ଥିବ ସେ ସେମତି ପୁର ଆଣିବେ ତାକୁ ଭାଜି ଦେଇକି ଗୋଡ଼ ସହିତ ଭାଜି ଦେଇକି ପୁର ପୁରଇକିନି ପୁର ପୁରାଇକିନି ତାକୁ ଛାଣିଦେବେ ଛାଣିଦବେ ଆଉ ନହେଲେ ତାରେ ସେକା ଭଳିଆ କରିଦେବେ ସେ ଟଷ୍ଟା ଆ ଛାଣିବାକ୍ଷ ସୋ ବହୁତ ଟେଷ୍ଟ ଲାଗେ।
ଓହୋ କଣ ପାଇଁ ପଚାରିଲି ଗଲେ ଛୋଟବେଳେ ଖାଇଥିଲି ତ ଏଇ ଚାଉଳ କାକରା ପି ଠା, ଆଉ ଏବେ ଖାଇନି କିନ୍ତୁ ମୁଁ ବହୁତ ମିସ୍ କରେ ସେଟା ଟିକେ ଜାଣିନି କୋଉ ପ୍ରୋସେସ ରେ ହୁଏ ବଲେ ସେଥିପାଇଁ ପଚାର ଟିକେ କୁହ ହେଲେ କରିବି ଟ୍ରାଏ କରିବି ଟିକେ।
ସେ ଚାଉଳ ଟାକୁ ଆଗେ ଭିଜେଇଦବ ଅରୁଆ ଚାଉଳ ଭିଜେଇଦବ କର ତମର ଯେତିକି ଖାଏ ମାନେ ଘରେ ପରିବାର ନେଇକିନି ସେଇ ଅନୁସାରେ ନେଇକି ତମେ ଚାଉଳ ଭିଝେଇବ କରିବ। ତାପରେ ଗୁଡ ତାକୁ ମାନେ ପେରି ଦେଇ ଗ୍ରାଇଣ୍ଡର ନହେଲେ ବାଟି ଦବ ଶିଳରେ ତାକୁଠୁ ହୁଁ ଚଲେଇ ଦେଇକି ତାକୁ ଗୁଡ ଯେମିତି ମାନେ ମଣ୍ଡା ପିଠା କରନ୍ତିନି ମଣ୍ଡା ପିଠା ଟା ସେମିତି ଗୋଡ ଟାକୁ ପାଗ ହେଇଗଲା ପରେ ସେ ଏଥିରେ ଚୁନା କ ଦେଇଦେବେ ତାପରେ ସିଝେଇ ଦେଇ ସାରିଲା ପରେ ତାପରେ ତାକୁ କାଢିକିନା ଜନ୍ତୁ ଆଣି ଜିବେ ଯୋଉଟାକୁ କୁହନ୍ତି। ଜନ୍ତୁ ଆଣିକି କାଢିକି ତାପରେ ମଣ୍ଡା ପିଠା ସେମିତି କରନ୍ତି। ସେମିତି କରିବେ ତା ଭିତରେ ଛେନା ପୁରଟା ଦେଲେ ଅଧିକ ଟେଷ୍ଟ ଆସେ। ନଡିଆ ପୋଡ ଟିକେ ଛେନା ପୋଡ ଟ ଟେଷ୍ଟ ଆସେ। ନଡିଆ ପୋଡା ହଉ ଛେନା ପୋଡ ହଉ ଯାହା ହଲେ ସେଇଟା ଦେଇକିନି ଆପଣ ସେକି ପାରିବେ ନହଲେ ଛାଣିପାରିବେ ସେଟା ଛାଣିଲେ ଛଣା ସେ ଏକାଟା କିନ୍ତୁ ବହୁତ ଟେଷ୍ଟ ଲାଗେ ଥରେ ଟ୍ରାଏ କରିକି ଖାଇବେ। କହିବା ତାପରେ କେମିତି ଲାଗିଲା ବୋଲି।
ନାଇଁ ନାଇଁ କରିବି ନିହାତି ଏଇଟା ଜାଣିନି ମତେ କିନ୍ତୁ ବହୁତ ଭଲ ଲାଗେ ଏ ପିଠାଟା ଖାଇବା ପାଇଁ। ଏଇଟା କରିବି ଦିନେ ଛେନା ଆଉ ନଡିଆ ଆଣିକି ଦେହ କରିବା ପାଇଁ ଚେଷ୍ଟା କରିବି। ହୁଁ କେମତି ଲାଗୁଚ ଆଉ?
ନା ଆମେ ବି ସେ କଣ ପିଠା ଶିଖିଥିଲୁ କି ସେ ପିଠା ଆମେ ଶିଖିିନଥିଲୁ ଆମର ଜଣେ ମାଉ ସୀ, ଲାଗିବେ ସେଇ ଆମକୁ ଶିଖେଇଛନ୍ତି ସେଇ ପିଠାଟା କରିଛିବ ଆମେ ଦିଥର ଆମ ବୋଉ ବି ଆମ ଶାଶୁ ସିଏ ବି କରନ୍ତୁ ପିଠା ତା ପରଠୁ ଆମେ ଥରେ ଦିଇଥର କର ନହେଲେ କିୁ ସେ ମାନେ ସୁଜି ଆକରା ନୁହଁ ଅଲଗା କୋଉ ପିଠା ନୁହଁ ଚାଉଳ ପାକରା
ହଁ ଆଜିକାଲି କଣ ହଉଛି କହିଲେ ମାନେ ଚୁ ଶାଶୁ ମ ରହିବା ଟା ନିହାତି ଦରକାର ଶାଶୁ ମାନେ ଥିଲେ ସେମାନେ କଣ କଲେ ପୂ ପରୁ ଲୋକ ଅଛନ୍ତି ସେମାନେ ସବୁ ଜାଣିଛନ୍ତି କୋଉଟା କଣ କେମିତି ହୁଏ ସେ ଜିନିଷର ଖାଇବା ଟେଷ୍ଟ ବି ବହୁତ ଅଲଗା ଆଉ ସେମାନଙ୍କଠୁ ଶିଖିଲେ ଆମେ କିଛି ଶିଖିଥିବା ଆମ ଜେନେରେସନ ଙ୍ଗ ବି ଆମେ କିଛି ଶିଖେଇ ପାରିବା। ଆମେ ସିନା କିଛି ଜାଣିଥିଲେ ଆଉ ଏମିତି ପ୍ରୋବ୍ଲେମ ହଉଛି ବୋଲି ଯାହା ହଉ ଆମ ଭାଗ୍ୟରେ ତ ସେଇଟା ନାହିଁ ଆମ ଶାଶୁ ଏକ୍ପାର୍ଟ କରିଇଛନ୍ତି ହେ ଆମେ କିଛି ଶି ଲୁନି।
ନିଶ୍ଚିନ୍ତ ନିଶ୍ଚିନ୍ତ ହଁ ନାଇଁ ଆମର ଶାଶୁ ଥିଲେ ଯେତେବେଳେ ଯିଏ ବି ଆମକୁ କିଛି କିଛି ଶିଖିନଥିଲୁ ଆମେ ବି ଶିଖିନଥିଲୁ କିଛି ମଣ୍ଡାପିଠା ସୁଜି ପିଠା ଏ ଆରିସା କାକିରା ଏଇ ପିଠା ଗୁଡା ସେ ଶିଖେଇ ଦେଇକି ଯାଇଛନ୍ତି ଆମକୁ କେ କିଛି ନହେଲେ କେତେବେଳେ କିଏ ସିଏ ନାହାନ୍ତି ବର୍ତ୍ତମାନ ସେ ନାହାନ୍ତି କେତେବେଳେ କି ହଠାତ୍ ହଁ ଏଇଟା ଛୁଆ କହୁଛନ୍ତି ଏଟା ଖାଇବୁ ସେଟା ଖାଇବୁ ସେ ଶିଖେଇ ଥିଲେ ବୋଲି ସିନା ଆ ଆମର କରିଦେଇ ଦେଇ ଦଉଛୁ ଛୁଆଙ୍କୁ ସେଇଆକୁ ଟିକେ ଆମର ଶିଖି ଯାଇଛି ବୋଲି କିଛି ଅସୁବିଧା ନାହିଁ ସେ ପିଠାଟା ଆଉ ଥରେ ଟ୍ରାଏ କର କେମିତି ଲାଗିବ। ଚାଖିବ କୁହ କହିବେ ଆମକୁ ଆଉ ଜଣେଇବି ଆମକୁ ହଁ ଆଉ ରଥଯାତ୍ରା କଣ ତମର କଣ ରଥଯାତ୍ରା?
ରଥଯାତ୍ରା ତ ଭାବୁ ବହୁତ ଥର ସବୁବେଳେ ଇଚ୍ଛା ହୁଏ, ଟିକେ ପୁରୀ ଯିବା ପାଇଁ କିନ୍ତୁ ତ ମୁଁ ଯାଇପାରେନି ପୁରୀ କାହିଁ କହିଲଲେ ଏତେ ଭିଡ ରସୁ ଆଉ ନ ଏକୁଟିଆ ତ ଯିବା ଡର ଲାଗେ ସାଙ୍ଗରେ ସିନା କିଏ ଗଲେ ଇ ବାବୁ ଯେ ନାହିଁ। କରଛନ୍ତି ଆମେ କାମର ଛୁଟି ନାହିଁ ଆମେ ଯାଇପାରିବାନି ବଲେ ଏମତି କହୁଛନ୍ତି ଦେଖିବା ଭଗବାନଙ୍କ ଇଚ୍ଛା ନହେଲେ ଭାବୁଛି ଉ ଆମ ଗାଁ ଆଡେ ଗୋଟେ ରଥ ତିଆରି ହଉଛି। ଏବେ ନୂଆ ରଥ ଯାଇକି ଟିକେ ବୁଲିକି ଦର୍ଶନ କରିକି ଆସିବୁ ଆଉ।
ଆମ ଗାଁରେ ବି ସେମିତି ଗୋଟେ ନୂଆ ରଥ ତିଆରି ହେଉଛି। ଏବେ ହେଉଛି ନୂଆ ରଥ ତିଆରି ଆପଣ ଆସନ୍ତୁ ଆମ ଗାଁରେ ଦେଖିବେ। କେତେ ବଡିଆ ଭାବରେ ହଉଛି। ସବୁ ଲୋକ କେତେ ଖୁସିରେ ରଥ ଟାଣିୁଛନ୍ତି ଏକାଠି ହେଉଛନ୍ତି ପ୍ରସାଦ ସେବନ ପୁରା ଆଠ ନଅ ଦିନ ପ୍ରସାଦ ସେବନ ସେଇଠି ଦେଉଛନ୍ତି। ଯେମିତି ଅରୁଆନ ଡାଲମା ଖଟା ଏଥିରେ ଶାଗ ଆ ଏଥିରେ ପୋଟଳ ବି ରହୁଛି ବେଳେ ବଳେ ମାନେ ଦିନେ ଦିନେ ପାସ୍ ବି କରୁଛନ୍ତି ବହୁତ ପ୍ରକାର ଆଇଟମ୍ କରିଛନ୍ତି। ଆମେ କେତେବେଳେ ଦେଖିକିିନ ଏଇ ବର୍ଷ ରଥଯାତ୍ରା ଚେଷ୍ଟା କରନ୍ତୁ ଆମ ଗାଁକୁ ଆସିବା ପାଇଁ
ଦେଖିବା ଭଗବାନଙ୍କ ଇଚ୍ଛା ଭଗବାନ ଯଦି ଚାହିଁବେ ନିହାତି ତାଙ୍କ ପାଖକୁ ଯିବୁ ଇଚ୍ଛା ତ ବହୁତ ଅଛି ଭଗବାନଙ୍କ ଦର୍ଶନ କରିଆ କୁ ଆଉ ରଥ ଟାଣିବା ପାଇଁ ଦେଖିବା ଭବନଙ୍କ ଇଛା ଆଉ କଣ ସମୟ କହୁଛି ଆଉ।
ନିଶ୍ଚିନ୍ତ ନିଶ୍ଚିନ୍ତ ଆସନ୍ତୁ ଆମ ଗାଁକୁ ଆସନ୍ତୁ ସାଙ୍ଗ ହୋଇକି ବୁଲିବା ଅରୁ ଅନ୍ନ ଆମ ଗାଁ ରଥଯାତ୍ରା କେମିତି ହେଉଛି ଦେଖିବେ ସେ ଯେ ଖୁସିିବାସି ହେଇକି ସବୁ ଏକାଠି ଆମେ ସାଙ୍ଗ ହୋଇକି ବୁଲିବା। ମୁଁ ଆପଣଙ୍କ ଅପେକ୍ଷାରେ ରହିବି ଆପଣ ଆସିବେ ଆମ ଗାଁକୁ?
ନିହାତି ନିହାତି ଯିବୁ। ନିହାତି ଯିବୁ ଆଉ ଆପଣ କୁଆଡେ ଯିବାର ପ୍ଲାନିଂ ରଖିଛନ୍ତି ନା ନାଇଁ?
ନାଇଁ ପ୍ଲାନିଂ ସେମିତି କିଛି ନାଇଁ ଛୁଆ ତ ବାହାରେ ରହିଲେ ଘରେ ରହିଲା। ଏକା ଯିବାକୁ ଭଲ ଲାଗୁନି ତେଣୁକରି ଛୁଆ ଯିବେ ଯଦି ମା ମା ବାପା ବି ଯିବେ। ତେଣୁ କରି ଛୁଆ ଯୋଉ ଟାଇମ ରେ ରହୁଛି ସେ ଟାଇମରେ ଯାଇ ହଉନି ଯାଇ ହଉନି। ଖରା ହେଇନିି ମୁଁ ଏବେ ଖରା ଛୋଟରେ ଆସିଲେ ଏମିତି ଖରା ହେଲା ଯେ ଘରୁ ବାହାରିବା କୁ ଇଚ୍ଛା ହେଲାନି।। ଏହାପ ପରେ ଦି ଜଣ ସେ ପୁଅ ଦି ଜଣ ପଳେଇଲେ ଆଉ ଇଚ୍ଛା ହଉଛି କି ଯିବା ପାଇଁ ଛୁଆ ନ ଗଲେ ଆମେ ଯିବାକୁ ଭଲ ଲାଗୁନି।
ନାଇଁ ଏବେ ତ ସ୍କୁଲ କଲେଜ କଣ କହିଲ ଖୋଲିଗଲା ତ ଛୁଆ ତ ପଳେଇବେ ବାହାରକୁ।
ହଁ ହଁ ଆଉ ଜଣକୁ ଧରିକି ଗଲା ବେଳକୁ ସେମାନେ ଛୁଆ ଫୋନ କରିଛନ୍ତି ନାଇଁ ତାଙ୍କର ବି ଗୋଟେ ଇଚ୍ଛା ଅଛି ନାହିଁ। ମୋ ମାମା ଚାହେଁ ପାପା ଚାହଁ ଯିଦି ବୁଲିକି ଆସିବି। ପୁରୀ ଜଗନ୍ନାଥ ମନ୍ଦିର କିମ୍ବା ଏ ଆ ହ ଦେଖିଆ ଭଗାନଙ୍କ ଡୋର କୋଉ ଦିନ ଲାଗୁଛି, ସବୁ ପରିବାର ଫ୍ୟାମିଲି କୋଉ ଦିନ ସାଥିରେ ନଉଛନ୍ତି ସେଇଦିନ ଯିବା ଆଉ ଦର୍ଶନ କରିକି ଆସିବା ଆଉ କୁଆଡେ ଯିବେ ଆପଣ ଆପଣ କୁଡେ ଏବେ ଯିବାର ଅଛି ପ୍ଲାନି ନା ଖାଲି ଗାଁକୁ ଆସିବେ ତମ ଗାଁ କକୁ ଯିବି ଆଉ କୁଆଡେ ନହିଁ?
ନାଇଁ ଗାଁକୁୁ ଟିକେ ଯିବା ଆଉ କୁଆଡେ ପ୍ଲାନିଂ ନାଇଁ ଏବେ ତ ସ୍କୁଲ ଖୋଲିଗଲା ନା ବହୁତ ଦିନ ପରେ ଛୁଟି ହୋଇଥିଲା। ଉଁ ପିଲାଙ୍କର ସ୍କୁଲ ଟିୁସନ ବହୁତ ବନ୍ଦ ରହି ହୋଇଥିଲା ତାଙ୍କର ଛୁଟି ଗୋଟ ହ ଦେଖ କେବେ ଭାରି ଇଛା ଟି ଯିବା ପାଇଁ କୋଉଠି କହିଲେ ଯୋଉ ଚିଲିକା ଜାଣିଛନ୍ତି ଯୋଉ ନଈ ମଝିରେ ସମୁଦ୍ର ମଧ୍ୟରେ ଯୋଉ ଚିଲିକା ଅଛି ହଁ ବୋଲେ ସେଇଠିକି ଯିବା ପାଇଁ ମୋର ବହୁତ ହି ଇଛା ମା ଟିକେ କୃପା କଲେ ତାଙ୍କୁ କଦକି ଟାଣିଲେ ନିହାତି ଯାଇକି ଦର୍ଶନ କରିକିିକେ ଆସିବା ପାଇଁ ମୋର ଭଲ ବହୁତ ଇଚ୍ଛା ଅଛି। ଦେଖିବା ମା କେବେ ଡାକୁଛନ୍ତି ଆଉ ମୁଁ ଖାଲି ଶୁଣିଛି ତାଙ୍କ ନାଁରେ ବହୁତ ତୁ ପ୍ର ପ୍ରତ୍ୟକ୍ଷ ଦେବି ସି ଏ ମାନେ ଯାହାବ ତମେ କହିବ ସବୁ ଇଛା ପୂର୍ଣ୍ଣ ହୁଏ ଆଉ ମନରେ ମାନସ ରଖିବି ଯାଇପିକି ମାନସିକ କରିକି ଆସିପାରିବ। ଦେଖିବା ମାଆ କେବେ ଚାହୁଁଛନ୍ତି, ତାଙ୍କ ଡୋରି ଲଗେଇ ମାଆ ଡାକିକି ନଉଛନ୍ତି ତାଙ୍କ ଛୁଆଙ୍କୁ ତାଙ୍କ ପାଖକୁ ଦର୍ଶନ କରକି ଜାଣିବେ।
ନିଶ୍ଚିନ୍ତ ନିଶ୍ଚିନ୍ତ ମା ଯଦି ଚାହିଁବେ ଡୋର ଲଗେଇବେ କେହିଁ ରଖି ପାରିବେନି ସେ ଜାଗାକୁ ନିହାତି ଆମେ ଗୋଟେ ଥର ଯାଇଥିଲୁ, ସେ ଚିଲିକା ଏତେ ବଢିଆ ଜାଗା ମନ ପୁରା ଖୁସି ହେଇଯାଉଛି ସେଥିରେ ଯାଇକି ସେ ଜାଗା ଆଉ ମାଙ୍କ ଦର୍ଶନ କରିବା ପାଇଁ ଯାଇ ହେଇଥିଲୁ ଆସିକି ହେଇଗଲାନି ଛଅ ସାତ ବର୍ଷ ଏଇ ଆଠ ବର୍ଷ ପାଖି ହେଇଗଲାନଣି। ଦେଇକି ବୁଲିକି ଆସିଥିଲୁ ଥରେ ଯାଅ ବହୁତ ବଢିଆ ଜାଗା ସେଠି ଖାଇବା ପିଇବା ବି ଏତେ ଅସୁବିଧା ନାହିଁ ଖାଇବା ପିଇବା ବି ସୁବିଧା ଅଛି। ଉଁ ସେଠି ଦେଖିବ ସେ ତ ମା ଙ୍କ ପାଖରେ କେତେ ଭକ୍ତ ବହୁତ ଭକ୍ତ ଅଛନ୍ତି। ତାହେଲେ ଚେଷ୍ଟା କରନ୍ତୁ କେବେ ଆସିକି ରଥଯାତ୍ରାକୁ ଆସନ୍ତୁ ଆମେ ଅପେକ୍ଷାରେ ତମର ରହିଲୁ।
ହଉ ହଉ ଏବେ ରଖୁଛି ପରେ କଥା ଲଗଆ।